ହାଲୋ।
କୁହ।
ହଁ ଏଇ ଯୋଉ ଆମେ ଆଜି ଠାକୁରଙ୍କ ବିଷୟରେ ଟିକେ କଥା ହବା।
ହଁ କୁହ।
ଅ ଧର ଜଣେ ମାନେ ଗୋଟେ ଜାଗାକୁ ଯାଉଚି ସେ ଜା ମାନେ ସେ ଜାଗା ବୁନେ ଯିବା ବା ଟ୍ରେ ଗୋଟେ ଅସୁବିଧା ଅଛି। ଆମେ ଜାଣିନେ ଅସୁବିଧା ଟା ଅଛି ବୋଲି ଆମେ ଜାଣିପାରୁଛୁ କି? ସିଏ ମାନେ ଠାକୁର ତା ମାନେ କେମିତି କଣ ମାନେ କୋଉ ଈସାରାରେ ତାଙ୍କୁ ସେ ଜାଗା ଟାକୁ ଯିବା ଟା ବନ୍ଦ କରିପାରିବି।
ହଁ ଶୁଣ। ମାନେ ଏଇଟା ତ ହଁ ଏଇଟା ଆମର ମଣିଷ। ଅ ମାନେ ଜନ୍ମ ନିଏ ଆମେ ଏଇ ଯୋଉ ଜନ୍ମରେ ଦେଖ ଆମେ ସବୁ ଜନ୍ମ ନେଇଚେ ଆମେ କୋତେ କେତେ ଜନ୍ମର ସବୁ କର୍ମର ଫଳକୁ ନେଇକି ଆସିଚେ। ଗୋଟେ ଜନ୍ମ ନୁହେଁ ବହୁ ଜନ୍ମର କର୍ମ ଫଳକୁ ଆମେ ସାଙ୍ଗରେ ନେଇକି ଆସିଚେ। ଆମେ ଜାଣିନେ ଆମକୁ ଆମେ ସେଇଟା ଆମେ ଜାଣିପାରିଚେ ଆମ ଭିତରେ ସେଟା ଅଛି। କିନ୍ତୁ ଆମର ସେ ଚକ୍ଷୁ ନାହିଁ। ଆମେ ଦେଖିପାରିବାନି ଯେ ଆମର ଆଗରେ ଆଗ ମାନେ କାଲି ମୋର କଣ ହବ? ଭବିଷ୍ୟତରେ ଭଲ ଅଛି କି ଖରାପ ଅଛି ସେଇଟା ଆମେ ଜାଣିପାରିବାନି। ଆଉ ଗୋଟେ କଥା ସମସ୍ତେ କୁହନ୍ତି ଜାତକରେ ଯାହା ଅଛି ସେଇଟା ହବ। ସେଇଟା ଠିକି ଜାତକ ହେଲା ପୂର୍ବ ଜନ୍ମର ଅଁ ମାନେ ମଣିଷ ଯୋଉ କର୍ମ ସବୁ କରିଥାଏ। ତାର ଫଳ ଜାତକରେ ଥାଏ। ମଣିଷ ସେଇ ଜାତକକୁ ନେଇକି ଆସେ। ଯେତେବେଳେ ଜାତକକୁ ନେଇକି ଆସେ କିନ୍ତୁ ସମସ୍ତଙ୍କର ଦେଖିବ ଜାତକ ଅନୁଯାୟୀ ତାର ଫଳ ଫଳେ ନାହିଁ। କାହିଁକି ନା ମଣିଷ ତିନି ଭାଗେ କର୍ମ ଫଳ ପୂର୍ବରୁ ନେଇକି ଆସେ। ବର୍ତ୍ତମାନ ଗୋଟେ କର୍ମ ସେ କରେ ସେଇଟା ଦ୍ଵାରା ସେ ପୂର୍ବ କର୍ମଟା ଏପଟ ସେପଟ ହୁଏ।
ଯଦି ମାନେ ମୁଁ ଯଦି ଚାହିଁବି ଯେ ମୋର ପୂର୍ବ ଜନ୍ମରେ କିଛି କଣ ଅଛି ମୁଁ ତ ଜାଣିନି କିନ୍ତୁ ମୁଁ ଚାହିଁବି ବର୍ତ୍ତମାନ କର୍ମକୁ ସଜାଡ଼ିବା ପାଇଁ। ଯେଦି ବର୍ତ୍ତମାନ କର୍ମକୁ ସଜାଡିବା ସେଇଟା ଗୋଟେ ମୁଁ ମାନେ ଜାଣିଛି ପୁରାଣ ପୃଷ୍ଠରେ ମାନେ ଏଇଟା ଗୋଟେ ଉଦାହରଣ ଦେଲେ ତମେ ଜାଣିପାରିବ ମାନେ କେମିତି ଦେଖ? ଯଦି ମୁଁ ମୋ ମୁଁ ଗୋଟେ ମଣିଷ ମୋ ଚାରିପଟେ ଗୋଟେ ଏମତି ଗୋଟେ ବାଉଣ୍ଡରୀ କରିବା ବେଢା କରିକି ଏମିତି ରଖିଚି। ସିଏ ଯଦି ସେ ମାନେ ବାହାରୁ କୌଣସି ଜିନିଷ ସେଠି ପ୍ର ମାନେ ପଶି ପାରିବ ନାହିଁ। କେମିତି ପସି ପାରିବନି ଯଦି ମୋର ସେଇ ଯୋଉ ବେଢା ଯୋଉ ଚାରି କରଡେ ପାଚେରୀ ଦେଇଛି ଯଦି ସେଥିରେ କିଛି କଣା ନ ହେଇଛି। ପଶି ପାରିବନି। କିନ୍ତୁ ଯଦି ମୁଁ କଣା ହେଇଯାଏ ସେ ଭିତରେ ବାହାର ଜିନିଷ ପଶିଯିଉ ପାଣି ହଉ ଯାହାବି କିଛି ଯନ୍ତ ନ୍ତୁ ହଅନ୍ତୁ ଯା ସେମିତି ମଣିଷ ତା ଜୀବନର ତାର ଯୋଉ ଜୀବ ଜୀବନ ଯାତ୍ରାରେ ସେ ଯାଏ। ତା ଚାରିପଟେ ସବୁ ସିଏ ଗୋଟେ ବଳୟ କରିକି ରଖେ ସେଇଟା କଣ ନା ସୁକର୍ମ ବଳୟ। ସେଇ ସୁକର୍ମ ବଳୟ ଯେତେବେଳେ କରିକି ସେ ରଖେ। ସେଇ ସୁକର୍ମ ବଳୟ ଏ ଟା ଆମେ ଯେତିକି କି ମାନେ ନିଷ୍ଠାପର ଭାବରେ କରିବା। ସେତିକି ଆମର ପୁ କୌଣସି ଖରାପ ଟା ଆଉ ପଶିବ ନାହିଁ। ତେଣୁ ଆମେ ଭଲ କର୍ମ କରୁଛେ ଭଲ ଫଳ ପାଇ ପାଇ ପାଇ ପାଇ ଯିବା ଯଦି ପୂର୍ବର ବହୁତ ବଡ କର୍ମ ଫଳ ଥିବ ଯୋଉଟା କି ଜଘନ୍ୟ କର୍ମ ଫଳ। ସେଟା ନିଶ୍ଚିନ୍ତ ମାତେ ଆମେ ଭୋଗିବା କିନ୍ତୁ ଏଟା ଏତେ ଆମକୁ କାଟିବ ନି। ତେଣୁ ସବୁବେଳେ ମନେ ରଖିବ ଆମେ ଭଲ ଚିନ୍ତା କରିବା ଭଲ। କର୍ମ କରିବା ଆଉ ଭଲ। ଅ ଭାବିବା କହିବା କରିବା ଏ ତିନିଟା ଯାକ ଯଦି ଆମେ ଜୀବନରେ ସଜାଡିଦବା। ତାହେଲେ ଆଗାମୀ ଦିନରେ ଆସୁଥିବା। ଅନେକ ବିପଦ ଆପଦ ରୁ ଆମେ ନିଜେ ରକ୍ଷା ପାଇପାରିବା ପରିବାରକୁ ରକ୍ଷା କରିବା ପରିବେଶ। କୁ ମଧ୍ୟ ରକ୍ଷା କରିବା ଆଉ ତମେ ଆଉ କଣ ଜାଣିଛ କୁହ।
କଣ କହିଲ ମୁଁ ଠାକୁରଙ୍କର ଗୋଟିଏ ବାଣୀ ଶୁଣିଥିଲି ଯେ ମାନେ ଗୋଟେ ଜଣେ କଇଲା। ସେ ତାର କ ଥିଲା ଗୋଟେ ଜାଗାରେ ଇଣ୍ଟରଭ୍ୟୁ ସିଏ ହଉଛି ଏଁ କହିଲା ମୁଁ ଟିକେ। ଠାକୁରଙ୍କ ଦର୍ଶନ କରିକି ଆସେ ତାପରେ ଇଣ୍ଟରଭ୍ୟୁ ଯୋଉଠି ହଉଛି ମୁଁ ସେଠିକି ଯିବି। ସେ ଠାକୁରଙ୍କ ପାଖକୁ ଗଲା ଯେ। ସେ ଠାକୁରଙ୍କୁ ପ୍ରଣାମ କଲା କହିଲା ମୋର ତ ଇନଟରର୍ଭୁ ଅଛି ମୁଁ ଆଜି। ଆଉ ମୁଁ ଯାଉଛି ଠାକୁର ସେଠୁ ସେ ଜାଣିପାଇଲେ। ସେ କହିଲେ ନାଇଁ ଆଉ ଚା ଆଉ କିଛି ସମୟ ରହିଯାଅ ତାପରେ ଯିବ। ସେ ପିଲା ଯିଏ ଯାଇଥିଲା ସେ କହିଲା ଆଶ୍ଚର୍ଯ୍ୟ କହିଲା ମୋର ଇନଟରର୍ଭୁ ମାନେ ଟାଇମ୍ ପଳଉଛି। ସେ ମାନେ ମତେ ଆହୁରି ରଖଉଚନି। ଉଁ ମତେ କହୁଛନ୍ତି ରୁହନ୍ତୁ ଆଉ ଟିକେ ଛାଡିକି। ମାନେ ସ୍କ ସେ ଆଉ ମାନେ କିଛି ଭାବି ପାରିଲା ନି ସେଠୁ ସେ ବାଧ୍ୟ ହେଇକି ରହିଲା। ରଇଲା। ତାର କିଛି ସମୟ ପରେ ସେ ସେଠୁ ତାଙ୍କୁ ବିଦା କଲେ କହିଲେ ତମେ ଯାଅ। ସିଏ ଗଲାବେଳକୁ ସେ ଯୋଉ ଟ୍ରେନରେ ଯିବା କଥା ସେ ଟ୍ରେନ ର ଆକ୍ସିଡେଣ୍ଟ ହେଇଛି। ତାପରେ। ଯେହେତୁ ସେ ଟ୍ରେନ ଟା ଇଏ ହେଇଚି ତାଙ୍କର ଯୋଉ ଇନଣ୍ଟରଭ୍ୟୁ ଟା ବନ୍ଦ ହେଇଯାଇଛି। ସେ ସେଇଠୁ ମାନେ ସେ ଯାଇଁଲେ ଯେ ଠା ଦେ ମାନେ ଦେଖ ସେ କଣ ପାଇଁ ମତେ ଅଟକୋଉଥିଲେ। ମୁଁ ଏଇ ବାଣୀ ଟା ଠାକୁରଙ୍କର ଶୁଣିଥିଲି ମତେ ବହୁତ ଭଲ ଲାଗିଥିଲା। ମୁଁ ସେଇଆ ପାଇଲି ଭାବିଲି ଦେଖିଆ ପଚାରିବି। କୁ ମାନେ ଠାକୁର ମାନେ କେମିତି ଆମେ ଗୋଟେ ଜାଗାକୁ ଯାଉଛେ ଯେ ଆମର ବିପଦ ଅଛି ବୋଲି ଆମେ କେମିତି ଆମେ ଜାଣିପାରିବା ଆଉ ହଉଛି ସେ।
କଥା କଣ କହିଲେ ଏଇଟା ଗୋଟେ ବଢିଆ କଥା। ଏଇଟା ଆମେ ବି ଜାଣିପାରିବା ଆମ ମାନେ ବି ଯୋଉ ଏଇଟା କେମିତି ଆସେ। ନା ଦେଖ ଆମ ମ କଥା ରେ ନାଇଁ କି ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି। ଏଇ ପିଣ୍ଡେ ଅର୍ଥାତ୍ ମାନେ ଆ ମର ଯୋଉ ମସ୍ତିଷ୍କ ଏଇ ଆମର ମସ୍ତିଷ୍କ ରେ। ସବୁ କିଛି ଆମ ଭିତରେ ମାନେ ତମେ ସବୁ ଜାଣିପାରିବ। ଯୋଉମାନେ ମୁନି ଋଷି ମାନେ କେମିତି ଜାଣୁଛନ୍ତି ତମକୁ ଦେଖିଦେଲେ କହି ଦଉଛନ୍ତି ତମ ଆଗତ ବିଗତ। ଭବିଷ୍ୟତ ସବୁ କହି ଦଉଛନ୍ତି ଆମେ ମଧ୍ୟ ନିଜେ ଜାଣିପାରିବା। ଯୋଉଟା କି ଆମେ ଧ୍ୟାନ କରିବା ଧ୍ୟାନ କରିବା। ଅ ତାପରେ ଖାଦ୍ୟରେ ସଂଯମଦା ଆମିଷ ମାନେ ପିଆଜ ରସୁଣ ଖାଦ୍ୟ ଖାଇଲେ ସିଏ ଆମ ସେ ନର୍ଭକୁ ମାନେ ଆସ୍ମୁ ତିବାହି ଯୋଉ ଚେତନା ଯୋଉ ନର୍ଭ ସେ ତାକୁ ତମକୁ ଯୋଗାଯୋଗ କରେଇ ଦିଏନି ସେ ଆସ୍ତେ ଆସ୍ତେ ସଙ୍କୁଚିତ କରି କରି ଦିଏ। ଯା ତେ ଯୋଉ ଡିଭାଇନ ଯୋଉ କଲିଙ୍ଗ ଯୋଉଟା କି ସେ କହିଲେ ଯେ ଏଇଟା ଗୋଟେ ସେ ଗ ଙ୍କ ହିସାବରେ କହିଲେ କିନ୍ତୁ ତୁମକୁ ସେଇଟା ସପ୍ନରେ ହଉ ବା ତମକୁ କିଛି ଇଣ୍ଡିକେସନ ହଉ ତମେ ଜାଣିପାରିବ ନାଇଁ ଏଇଟା ମୋ ପାଇଁ ଭଲ ଏଇଟା ଖରାପ ଅଟୋମେଟିକ୍ ସେଇଟା ତମକୁ ଜଣା ପଡିବ ସେଇଟା ହେଲା ତମେ ଯଦି ସବୁବେଳେ ଧ୍ୟାନ ହେଇ କରିକି ମାନେ ଧ୍ୟାନ ହେଇକି କରିବ ତାପରେ ନାମମୟ ହେଇକି ରହିବ ଆଉ ଆମିଷ ପିଆଜ ରସୁଣ ଛାଡିବ କା ରଣ ଏ ସବୁ ଗୁଡିକ ଆମେ ସେଇ ନର୍ଭ କୁ କଣ କରିବେ ମାନେ ଚାପି ଦିଏ ଯାହା ଫଳରେ କି ଆମକୁ ଏ ସି ସ୍ଥିର ରହେନି ମ ସ୍ଥିର ମସ୍ତିଷ୍କ ଟା ସ୍ଥିର ରହିଲେ ସିନା ତମେ ସବୁ କିଛି ଜାଣିପାରିବ। ସ୍ଥିର ରହେନି ସେଇଥିପାଇଁ ମୁନିଋଷି ମାନେ ଏ ସେଇ ଖାଦ୍ୟ ଖାଆନ୍ତିନି ଆମେ ବି ସେଇଟା ଜାଣିପାରିବା କାରଣ ସେଇଟା ଈଶ୍ୱର ପଠାନ୍ତି। ଆମେ କିନ୍ତୁ ଜାଣିପାରୁନେ ଯୋଉମାନେ- ତାଙ୍କ ସହିତ ଲାଗିକି ରହିଛନ୍ତି। ସେମାନେ ଜାଣିପାରିବେ ଆଉ ସେଇଟା ଜଣା ପଡେ।
ହଁ ହଁ ତାପରେ କଣ କହିଲ ଧର ଆମେ ଘରୁ ଗୋଟେ ଜାଗାକୁ ବାହାରୁଚେ, ଆମ୍ ବାହାରୁଚେବ ଆମର ଗୁରୁଜନ ଯୋଉ ଲୋକ- ବାକି ନାଇଁରେ ମା ଯାଆନା କି ସେଟିକି ଯାଆନା ସେମାନେ କଣ ପାଇଁ କହିଲେ? ତାଙ୍କ ମାନେ ସେ ଆମେ ତ ଯାଉଚୁ ଗୋଟେ ଜାଗାକୁ- ସେ ଜାଣଛନ୍ତି ନା ହଠାତ୍ ବି ସେ ମନା କରିଦେବେ ତାର ଗୋଟେ କାରଣ ଅଛି। ମାନେ- ବୁସ୍ ଆମକୁ ମାନେ ଭଗବାନ କଣ ମାନେ ଗୋଟେ ମଣିଷ ଦ୍ଵାରା ଆଉ ଯେକୌଣସି ଲୋକଙ୍କ ଦ୍ଵାରା ଆମକୁ- ସେଇଟାକୁ ମାନେ ଅବରୋଧ କରିଦେଲେ କହିଲେ ମାନେ ଯାଆ ନା। ସିଏ ବି ସେ ଇରେ ମାନେ ବି ଠାକ୍- ମାନେ ଭଗବାନ ବି ଆମକୁ ମାନେ ସାହାଯ୍ୟ କରୁନାହାନ୍ତି କି? ମାନେ ଆମ ଯୋଉ ଆମେ ଯାଇଥିଲେ ବିପଦଟା ହେଇଥାନ୍ତା। କି କଣ ସେ ବି ଆମକୁ ମାନେ ସେଇ ଇଏରେ ବି ଆମକୁ ମନା ଦେଇ ମନା କରିପାରନ୍ତି। ଆଉ ହଉଚି ଆମେ ଯାଉଚେ ଧର ଆମର- ଗୁରୁଜନ ଲୋକ ଆରେ ମା ଯଆ ନା ଆଜି। କ୍ କଣ ପାଇଁ କ କହିଲେ ଯାଆନା ହଠାତ୍ ତାଙ୍କ ପାଟିରୁ ବାହାରିପଇଲା ଯାଆନା ଆଜ୍- ତାର ଗୋଟେ କଣ କାରଣ ଥିବ। ଆଉ ହଉଚି ସେଥିପାଇଁ ଆଉ ହଉଚି କଣ କରୁଥିଲେ?
ହଁ ମୁଁ ଏମିତି ଆଜି ତ ଆମର ଏଇଠି ସବୁ ଠାକୁରଙ୍କର- ଅ ମାନେ ସମସ୍ତଙ୍କ ଘରକୁ ଘର ଯାଇକି- ଏ ସେଇ ଧ୍ୟାନ ସେ ନାମ୍ ଲୋକ କେମିତି କରୁଛନ୍ତି? ଧ୍ୟାନ କେମିତି କରୁଛନ୍ତି, ସେଇ ବିଷୟ ରେ କହିବା ପାଇଁ ସବୁ ଯାଇଛନ୍ତି। ଆଉ ଆ ମୁଁ ଏଇଠି ବସିଚି ଅନେଇଚି ଆସିଲେ ସମସ୍ତେ ଆମ ଘରେ ଏବେ ଖାଇବା ପିଇବା ହବ। ଖାଇବି ଆଉ ମୁଁ ସେଇଠି ଅପେକ୍ଷା କରିଚି ଆସିବେ ଆଉ-
ଓହୋ ସମସ୍ତେ ଯାଇଛନ୍ତି ଝିଅହେରିକା ସମସ୍ତେ-
ହଁ ସବୁ ଝିଅ ଦିଜଣ ଆଉ ସେ ଆସିଛନ୍ତି। ଆମର ବାହାରୁ ବି ସେ ଡକ୍ଟର ସୁଶାନ୍ତ ଦାଦା ତାଙ୍କର ମିସେସ୍ ବି ଡକ୍- ଟର୍ ଯୋସ୍ନା ମା। ଆଉରି ବି କିଏ ଜଣେ ଡକ୍ଟର ଏମିତି ସବୁ ଅ ଆସିଛନ୍ତି ଭୁବନେଶ୍ଵରରୁୁ। ଏଠୁ ଆମ ଝିଅ ଦି ଜଣ ଭୁବନରୁ ବି ସିଏ ଏ ମ୍ ଆମର ଷ୍ଟେସନ ସାର୍ ଯୋଉ- ଅଛନ୍ତି ସିଏ ସମସ୍ତେ ଆସିଛନ୍ତି। ଅଁ ସବୁ ଡିପି ୱାର୍କ ଚାଲିଚି ଘ ଘର ଘର ବୁଲୁଛନ୍ତି। ଆସିବେ ବୋଧେ ସାଢ଼େ ଦିଟା ତିନିଟାରେ ଖାଇବା ଖାଇବେ ମୁଁ ଅନେଇଚି ଆସିଲେ ସବୁ ମିଶିକି ସେମାନେ ଖାଇବାକୁ ଦେଲେ ଖାଇବା ସବୁ ଆଉ।
ଏଇ ପାଖ ଆଖ ଯାଇଛନ୍ତି?
ହଁ ଆଜି ଆମ ପଞ୍ଚାୟତରେ ହଉଛି ତ ଆମର କୁନିଦା- ଆଉ କେନ୍ଦୁପଡା, କୁମୁରିସିଙ୍ଗା ଆଉ ପଟଣା। ପାଞ୍ଚ୍ ଚାରଟା ଗାଁ ଆଜି ହଉଚି।
ଓ ହୋ।
ଆଉ କଣ କରୁଥିଲ ତମେ?
କଣ କହିଲ?
ତମେ କଣ କରୁଥିଲ?
ମୁଁ ଏଇ ପୁଅ ଟା ଚଗଲା ହଉଥିଲା ଯେ ତାକୁ ଟିକେ ଜର ହେଇଛି ଯେ ତାକୁ ଶୋଇ ପକଉଥିଲି। ସକାଳୁ ଘେର ଚଗଲା ହଉଛି କାନ୍ଦୁଚି ଜମା ମତେ ଛାଡୁନି ମୁଁ ଆଉ କେ ସେତେବେଳେ ତାକୁ ଟାଇମ୍ ଦେଇ ପାରୁିନି, ପୁଣି ସେ ଟିକେ ଜରଟା ଆଜି ଗାଧେଇ ପଇଲା ଯେ ଜରଟା ଟିକେ ଉ ଛାଡ଼ିଲା ଟୁ ସେ ଖାଇ ଦେଇଚି ଭାତ ଦିଟା ଖାଇଲା କହିଲା ଭାତ ଖାଇବି କିଛି ଖାଇବିନି ପାଟିଟା ଭଲ ଲାଗୁନି ତ। ସେଇଟୁ ଶୋଇଲି ତା କହିଲା ହଲେଇକି ତକିଆରେ ମତେ ଶୋଇପକା ତକିଆରେ ତାକୁ ହଲେଇ ହଲେଇ ଗୋଡରେ- ଶୋଇ ପକେଇଲି ଏଇନା ଶୋଇଲା ସେଇଥିରେ ବି ଲାଗିଚି ତାର ପୁଣି ଗୋଟେ ଫ୍ୟାନ୍ ଲାଗିଚି ପୁଣି ଏସି ଲାଗିଛି ମାନେ ଜ୍ ଜର ହେଇଛି, କହୁଛି ଦିଟା ଆଙ୍କ ଲଗାଅ ମତେ ହିଁ ହିଁ। ଶୋଇଛି। ଶୋଇଲାଟା ମୁଠୁଁ ମୁଁ କହିଲି କ ଆଉ କେତେବେଳେ ତ ଟାଇମ ହଉ ନାହିଁ ମତେ। ଆଉ ମୁଁ ଏଇନା ଦେଖି ଟାଇମ ମିଳିଛି ମୁଁ ଟିକେ ହେଇଛି କଥା ହେଇଯାଏ।
ଓହୋ ଆଉ ହଉ ଠିକ ଅଛି ଆଉ ତାହେଲେ ତମେ ଆ ରୋଷେଇ କର ମୁଁ ବି ଯାଉଛି ଆଉ ଆସିଲେଣି ସେମାନେ ତାଙ୍କୁ ଖାଇବାକୁ ଦେବି। ତାପରେ ପୁଣି ପଛରେ କେତେବେଳେ ଆମେ କଥା ହବା ଆଉ, ହେଲା।
ଓହୋ ଆସିଲେଣି କଣ? ହଁ ହଉ।